ହାଲୋ।
ହଁ ହାଲୋ।
ହୁଁ କଣ କରୁଚ?
ଏଇ ଗାଈ ମାନଙ୍କୁ ଖାଇବାକୁ ଦେଇକରି ଏଇନା ଆସୁଚି ଆଉ ଧୋଇଧୁଆ ହେଇକି।
ହୁଁ ହୁଁ।
ତମେ କଣ କରୁଚ?
ମୁଁ ଏଇଠି ବସିଚି ଆଉ।
ଏଇ
ରୋଷେଇ ଏବେ ଆରମ୍ଭ କରୁଚି ଆଉ। ଏବେ ଉଁ ଉଁ ଯାଉଚି ଯିବି ଭାତ ପାଣି ବସେଇବି। ଏଁ ତାପରେ ଚାଉଳ ବାଛୁଛି। ଚାଉଳ ବାଛିକି ତାପରେ ଚାଉଳକୁ ଧୋଇ ଧୁଆକି ରି ପକେଇବି ଆଉ। ଉଁ ହୁଁ ହୁତାପରେ ପନିପରିବା କାଟୁଚି। ଚାଉଳ ଧୋଇ ଦେଇ ସାରିକି ବସେଇ ଥୋଇ ଦେଇଚି ପନିପରିବା ଆରମ୍ଭ କରୁଚ କା ଟିବା ଆରମ୍ଭ କରିକି ତାପରେ ଡାଲମା ଟିକେ କରିବି ଭଜା ଟିକେ କରିବି। ଉଁ ତାପରେ ଚାଉଳଟା ଏବେ ପକେଇଲି। ତାପରେ ଡାଲମା ଟିକେ ବସେଇ ଦେଇଛି ଗ୍ୟାସ ରେ ଭଜା କରିକି
ତାପରେ ଖାଇବୁ କ
ଓହୋ ତ କେତେ ଜଣ କି ଖାଇବ ତମ ଜଣେ ନା ଦି ଜଣ ନା ତିନି ଜଣ ତମର
ଆମର ଚାରିଜଣ ଆଉ ଚାରି ଜଣ ଆମର ଚାରି ଜଣ ଯାକ ଖାଇବୁ ଆଉ
ଆଉ ତମ ଝିଅ ବା ବାହାଘର କଲଣି
ହୁଁ
ଯୋଉ ଝିଅ ଏଇ ରଜ କୁ ଆସିନାହାନ୍ତି।
ହଁ ଆସିଥିଲେ
ସେ
ଆସିଥିଲେ ଯେ ଆସିଥିଲେ ଝିଅ ଆସିଥିଲା ଜ୍ୱାଇଁ ଆସିଥିଲା ହୁଁ ଆଉ ନାତିଟିଏ ହେଇଛି ସିଏ ଆସିଥିଲା ହଁ ସବୁ କାଲି କ ରୋଷେଇ ହେଇଥିଲା ରଜକୁ ରୋଷେଇ ହେଇଥିଲା ଭାତ ଡାଲି ତରକାରୀ ପନିର ଉଁ ଆମ୍ବ ଅ ହେଟୁ ଚିକେନ ଉ ହେଇଥିଲା ସମ ଆସି ଥିଲେ ସେମାନେଠୁ ରହିଲେ ଦି ଦିନି ରହିଲେ ତାପରେ ଏଠି ଦୋଳି ହେଇଥିଲା ଆମର ଆମର ରଜ ଟା ବହୁତ ବଢିଆରେ ହୁଏ। ଆମ ଗାଁରେ ବଢିଆ ରେ ହୁଏ ସେଠି ଗଲେ ସେମାନେ ଭୋଜି ଏ ସବୁ ସବୁ ଝିଅ ମାନଙ୍କୁ ଡକା ହେଇଥିଲା ଗାଁ ର ପ୍ରତ୍ୟେକ ଝିଅ ଆସିଥିଲେ ଝୀ ତାଙ୍କୁ ଡକା କହିଥିଲା ଯେ ତାପରେ ସେଠି ଦୋଳିିକି ଖେଳି ଖେଳିଲେ ଦୋଳି ଖେଳିକି ଉ - ଭୋଜି ଖାଇଲେ ଆମେ ବି ସମସ୍ତେ ଯାଇଥିଲୁ ଆମର ବି ଗୋଟେ ମାନେ କମ୍ପିଟିସନ ହେଇଥିଲା ଆ ଯେ ଏ ଯିଏ ଯୋଉଥିରେ ଜିତିବ ପ୍ରାଇଜ୍ ନବ ଶଙ୍ଖ ଫୁଙ୍କା ହେଲା ପୁଚି ଏ ଆଉ ହଉଚି ମୁରୁ ମ୍ୟୁଜିକ୍ ଚେୟାର୍ ସବୁ ହେଲା ଆମେ ବି ଜିତିଥିଲୁ
ହୁଁ
ଶଙ୍ଖରେ ମୁଁ ଜିତିଥିଲି ଉ ଏ ଆ ଭଲ ଦେଇଥିଲେ ପ୍ରାଇଜ ଆମକୁ ଦେଇଥିଲେ
ହୁଁ
ରଜ ଟା ଆମର ବେ ବେଷ୍ଟ ହୁଏ ୟାଆଡେ ବହୁତ ଭଲରେ ହୁଏ। ତମର ସେପଟେ
ଆମର ଏପଟେ ତ ହଉଛି ରଜ ମହୋତ୍ସବ ହୁଏ। ଉଁ ସବୁ ଝିଅ ଝିଅଣୀ ମାନେ ଆସନ୍ତି ଆ ସେଠି ଦୋଳି ଦୋଳି କରାହୁଏ କଟା ଦୋଳି ଚ ଦୋଳି ରାମ ଦୋଳି ଦୋଳି ଖେଳା ହୁଏ ଦୋଳି ସବୁ ଝିଅ ମାନେ ଦୋଳି ଖେଳନ୍ତି। ତାପରେ ନା ଷ୍ଟେଜ କରନ୍ତି ସେଥିରେ ନାଚ ଗୀତ କମ୍ପିଟିସନ ସବୁ କରନ୍ତି ଆଉ ହଉଛି ମ୍ୟୁଜିକ ଚେୟାର କରନ୍ତି। ଆଉ ପୁଚି ଖେଳନ୍ତି ଏସବୁ ଖେଳନ୍ତି ପାଇଜ ବି ଛୁଆନେ ଦିଅନ୍ତି ଛୋଟ ଛୋଟ ପିଲାମାନାନଙ୍କୁ ପିଲାମାନେ ନାଚନ୍ତି
ହଁ ବଡ଼ ପିଲାବି କିଛି ନାଚନ୍ତି କବାଡି ଖେଳନ୍ତି। ତାପରେ ଏମିତି ଝିଅ ମାନେ ସବୁ ଖେଳନ୍ତି ତାଙ୍କର ତାଙ୍କ ଭିତରେ କମ୍ପିଟିସନ୍ ହୁଏ। ଯିଏ ପା ଯିଏ ଭଲ କଲା ସେପ୍ରାଇଜ୍ ପାଇଲା।
ଆଉ ସବୁ ଝିଅ ଝିଅ ଝିଆଣୀ ପ୍ରାୟ ସମସ୍ତଙ୍କ ଘରକୁ ଝିଅ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏଇ ଯୋଉ ମାନେ ଅବିବାହିତ ଯୋଉ ଝିଅ ମାନେ ସେମାନେ ଯେହେତୁ କରିଥିଲେ ସେ ସବୁ ସବୁ ଝିଅ ମାନଙ୍କୁ ନିମନ୍ତ୍ରଣ କରିକି ଆଣିଥିଲେ। ଡାକିଥିଲେ ସମସ୍ତେ ସବୁ ଘରେ ଝିଅ ଝିଆଣୀ ଆମର ପୁରା ବହୁତସେ ହଉଚି ଥିଲେ। ହଁ। ସେଇ ରୋଷେଇ ବାସ ଆମରତ ରବିବାର ଥିଲାନା ନିରାମି ତେଣୁ ନିରାମି ରୋଷେଇ ହେଇଥିଲା ସେ ସେଠି ଭୋଜି ଭାତ ତିନି ଦିନ ଯାକ ଅ ମହୋତ୍ସବରେ ଭୋଜି ଭା ଭୋଜି କରିକି ସବୁ ଛୁଆ ମାନେ ଖାଇଲେ ସେଇଠି। ସବୁ ଘରେ ଲେଡିସ୍ ମାନଙ୍କୁ ଡାକିଥିଲେ ମା ମା ମାନଙ୍କୁ ଡାକି ଥିଲେ। ଆଉ ଯିଏ ଯୋଉ ଯେମିତି ଯିଏ ଗଲେ ସିଏ ସେମିତି ତାଙ୍କ ଇଚ୍ଛାରେ ଖାଇଲେ ଗାଁଟା ସାରା ଲୋକଙ୍କୁ ଲାଷ୍ଟ ଦିନ ଗାଁ ସାରା ଲୋକଙ୍କୁ ଖାଇବାକୁ ଦେଇଥିଲେ। ଆଉ ବହୁତ୍ ଭଲରେ କରିଥିଲେ। ଆ ବଡ଼ ବଡ଼ ଲୋକମାନଙ୍କୁ ଡାକିକି ଫିତା କଟେଇଥିଲେ।
ଆଉ ଆମ ଆଡ଼େ କେବେ ଆସୁନ ବୁଲିକି ଦେଖିବ ମ ମହୋତ୍ସବ ଆର ବର୍ଷ ଆସ ରଜକୁ?
ହଁ ଯିବୁ ଆଉ। ଯିବୁ ଦେଖିବା ପାଇଁ ସେଠି ମହୋତ୍ସବ ଦେଖିବୁ ରହିବୁ। ଉଁ ଆଠ ଦିନି ରହି ବୁ ରହିକି ସେଠି ଦେଖିକି ଆସିବୁ ମହୋତ୍ସବ ଆଉ।
ଆମର ଏପଟେ ଆମ କପିଳାସ ଦେଖିଚ?
ନାଇଁ ଦେଖିନି।
କପିଳାସ ଆମର ଅଛି ସେଠି ଚନ୍ଦ୍ରଶେଖର ପୂଜା ପାଉଚନ୍ତି। ଆଉ ତେରଶହ ବାଉନ ପାହାଚ ଚଢି ଚଢିକା ଯିବ।
ଆଉ ନହେଲେ ଗୋଟେ ବାର ବାଙ୍କ ଅଛି ସେଥିରେ ବି ଗାଡ଼ିରେ ଯିଏ ଯିବ ଚାଲି ଯିଏ ନ ପାରିବ ପାହାଚରେ ସେ ବାର ବାଙ୍କ ବାଟେ ଯିବ। ଏଠି ଗୋଟିଏ ମରିଚି ଗୁଣ୍ଡ ଅଛି। ଯାହାର ପିଲାପିଲି ନହୁଏ ସେମରିଚ ଗୁଣ୍ଡରେ ସେମାନେ ଗାଧାନ୍ତି। ଗାଧେଇଲେ କୁହନ୍ତିଯେ ପିଲା ପିଲି ହୁଏ ବୋଲି। ସେଠି ସେଠି ଦେଖିବ ଉପରେ ଅଛି ଦେବସଭା ଆମର।
ଆଉ ପାର୍କ ଅଛି ଡିଅ ବୋଧେ କଣ ଆଁ ଡିଅର୍ ପାର୍କ ଅଛି ଆଉ ଆଉ ତାପରେ ସାଇ ମନ୍ଦିର ଆମର ସାଇ ବାବାଙ୍କର ବହୁତ୍ ଭଲ ମନ୍ଦିର ଅଛି ଗୋଟେ।
ସେଇ କପିଳାସ ପାଖାପାଖି। ଆଉ ଆମର ଏପଟେ ଜୋରନ୍ଦା ମଠ। ମଠ ଅଛି ମଠ ଦେଖିଛ?
ନା ଦେଖିନି।
ଆଉ ମଠ ଆସିବ ଯିବା ବୁଲି ସେଠି ଅଲେଖ ଅଲେଖ ମହିମା ତାଙ୍କ ମଠ ଅଛି। ଆଉ ହଉଛି ଝାଡ଼ ଜଳା ହୁଏ ଆମର ସେଇ ଅଗିରା ପୂର୍ଣ୍ଣିମାକୁ ଆସିଲେ ସବୁ ସେଠି ଦେଖିବ। ଆଉ ତମ ଆଡ଼େ କଣ ସବୁ ଅଛି?
ଆମ ଆଡ଼େ ଏମତି ଆମ ଆଡ଼େ ସବୁ ଭଲ ପର୍ବପର୍ବାଣୀ ପିଠା ଆ ଆମର ଭଲ ଭଲ ପିଠା ହୁଏ।
ହୁଁ ହୁଁ।
ହୁଁ ସବୁ ପର୍ବପର୍ବାଣୀରେ ମାନେ ଚିତଉରେ ଚିତଉ ପିଠା ହୁଏ। ଯୋଉ ଉଁ ସେଟା ଚିତଉ ପିଠା ହେଲେ ସେଇଟା କଣ ନା ଯାଇକି ବିଲରେ ଦିଆଯାଏ ଦ ସବୁ ଅଁ ଯୋଉମାନେ ମରିଥାନ୍ତି ସେଠି ଯାଇକି ସେମାନଙ୍କୁ ଆଗେ ଦିଆଯାଏ। ତାପରେ ବିଲରେ ଦିଆଯାଏ। ତାପରେ ଘରେ ସମସ୍ତେ ଖାଆନ୍ତିୁ। ଚିତଉ ପିଠାଟା କଣ ନା ଏମିତି ଗ୍ରାଇଣ୍ଡର ଉଁ କଣ ଏଇ ଯୋଉ ବିରି ଟିକେ ଅଳ୍ପ ଚାଉଳ ଦେଇକି ତାପରେ ନଡ଼ିଆ କରିକି ନଡ଼ିଆକୁ ଭାଜିକି ଏ ସେଥିରେ ଗୁଡ଼ ଦେଇକି ଏ ତାକୁ ତେଲ ଦେଇକି ପାଣି ଟିକେ ଛିଞ୍ଚି ଦବ ତେଲ ଟିକେ ଦେଇଦବ। ତେଲ ଦେଇକି ସେଇଟା କହନ୍ତି ଅଣ ନେଉଟା।
ଓ ହୋ।
ଚିତଉ ଅଣନେଉଟା ଚିତଉ ସେଇ ଚିତଉଟା ହୁଏ। ଆଉ ଏପଟ ସାଇଡରେ ବହୁତ ପିଠା ପଣା ହୁଏ। ଆମର ଏପଟେ ଏପଟ ବି ଆମର ବି ସେପଟେ ଯାଇକି ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ଗୋଟେ
ହୁଁ।
ଆମର ସେଇ ଢେଙ୍କାନାଳ ସାଇଡରେ ଲକ୍ଷ୍ମୀ ପୂଜା ଟା ବହୁତ ବଢ଼ିଆରେ ହୁଏ। ସେଠି ଆମେ ବହୁତ ଆଡୁ ବହୁତ ଲୋକ ଆସନ୍ତି। ଉ ମାନେ ସବୁ ଷ୍ଟଲ ପଡ଼େ ବଡ଼ ବଡ଼ ଦୋକାନ ପଡ଼େ। ଉଁ ମାନେ ବାହାର ଦେଶରୁ ବି ଲୋକ ଆସନ୍ତି ଦୋକାନ ପକାନ୍ତି।
ହୁଁ
ଲୋକ ବି ବହୁତ ହୁଏ ବ ଠାକୁର ବି ବହୁତ ସାଜସଜା ହେଇକି ବହୁତୁ ଆଡ଼ମ୍ବରରେ ସେଠି ପୂଜା ହୁଏ। ଉଁ ପୂଜା ହେଇକି ସେଠି ଶେଷ ଦିନ ଭସାଣି ହୁଏ। ସାତ ଆଠ ଦିନି ଯଉ ରହେ ଶେଷ ଦିନ ଭସାଣି ହୁଏ। ବହୁତ ଲୋକ ହୁଅନ୍ତି ନାଚ ଗୀତ ହେଇକି ତାପରେ ସ ସଖାଳୁ ବାହାରିବେ ଯାଇକି ସନ୍ଧ୍ୟାରେ ପହଞ୍ଚିବେ।
ହୁଁ
ବିସର୍ଜନ ହେବେ ଠାକୁର, ବିସର୍ଜନ ହେଇକି ଆସନ୍ତି।
ଆଉ ଆଉ ହଉ କଣ କେମିତି ହୁଏ?
ଆ ଆମର ଅଷ୍ଟମୀ ବି ଭଲରେ ହୁଏ। ଅଷ୍ଟମୀ ଗୋଟେ। ଏ ସବୁ ଆମେ ଯୋଉ ଝିଅ ଝିଆଣୀ ମାନଙ୍କ ଘରକୁ ସବୁ ପିଠା ପଣା କରିକି ନଉ ଉଁ ତାଙ୍କ ଘରେ ଲୁଗା ପଟା ଆଉ ଯିଏ ଉ ପଢୁଆ। ସିଏ ପୂଜା ହୁଏ ତାକୁ ହଉଛି ପିଠା କରାଯାଏ। ଠାକୁର ବି ପରୁଆ ହୁଅନ୍ତି। ଏଁ ତାକୁ ବନ୍ଦା ଯାଏ ଠାକୁର ଆଗେ ବନ୍ଦା ହେବେ। ତାପରେ ସେ ପିଲାମାନେ ବନ୍ଧା ହେବେ ବହୁତ ପିଲା ଆମର ଦାକନ୍ତି ଆମର ଯା ହ ଯା ସବୁ ଯା ମାନଙ୍କର ପିଲାମାନେ ସବୁଠି ଏକାଠି ବସି ସବୁ ବିଭିନ୍ନ ପ୍ରକାର ତାଙ୍କର ପିଠା ହେଇଥାଏ ସେ ପିଠା ହେଇକି ତାଙ୍କୁ ବନ୍ଦା ଯାଏ। ମାନେ ବନ୍ଦା ଯାଏ ତାପରେ ପିଲାମାନେ ଖାଆନ୍ତି ଖାଇକି ତ ବୁଲନ୍ତି ଯାଆନ୍ତି ଆଉ ଚାରିଆଡ଼େ। ତମ ଆଡେ କଣ କେମିତି?
ହଁ ଆମ ଆଡ଼େ ବି ହଁ ଆମ ଆଡେ ବନ୍ଧାପନା ନାହିଁ ଯଦିଓ କିନ୍ତୁ ନୂଆ ଡ୍ରେସ ପିନ୍ଧନ୍ତି। ଆଉ ଠାକୁର ବି ଠାକୁରଙ୍କୁ କେବଳ ହିଁ ନୂଆ ପିନ୍ଧାଯାଏ। ଆଉ ହଉଛି ବନ୍ଦାପନା ହୁଏ ଆଉ କିନ୍ତୁ ଆମର ମଣିଷଙ୍କୁ ବନ୍ଦାପନା କରନ୍ତିନି ଖାଲି ସେମିତି ନୂଆ ପିନ୍ଧନ୍ତି। ଆଉ ଏଣ୍ଡୁରି ପିଠା ଆ ଛେନା, ଗୁଡ, କଦଳୀ ଏସବୁ ଆଗେ ଖୁଆନ୍ତି ତାପରେ ପିଠା ଖୁଆନ୍ତି ଆଉ ବନ୍ଦା ନାହିଁ ଆମ ଆଡ଼େ।
ଆଉ
ଆଉ ଆମର ତ ଏଠି ସେମିତି ବନ୍ଦା ବନ୍ଦୀ ହୁଏ ଇଏ ଆଉ ଗୋଟେ ହଉଚି ଇଏ ପୂଜାଟେ ହୁଏ। କଣ କହିଲେ ଉଁ ରଜ ମୋ ଅଷ୍ଟମୀ ଆଉ ତ ଗୋଟେ କୁମାର ପୂର୍ଣ୍ଣିମା ଜାଣିଛନ୍ତି କୁମାର ପୂର୍ଣ୍ଣିମା। ଆ ଦେ କେତେ ବହୁତ ଆଡ଼ମ୍ବରେ କୁମାର ପୂର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା ହୁଅନ୍ତି।
ଉହୁଁ। ହୁଁ।
ଗଜଲ ରଖୁଛି।
ହଁ।